ହ୍ୟାଲୋ।
କଣ କରୁଛନ୍ତି।
କିଛି ନାହି ଲୋ ବସିଛି ତୁ।
ମୁଁ ଶୋଇଛି ବର୍ଷା ହଉଚି ତ
ଓହୋ ପରା ଏ ମୁଁ ଏବେ ଗୋଟେ ମୁ। ଭି ଆସିଛି ଯୋଉ ଦେଖିଛୁ ସେ ଯୋଉ ଆଲଫା ବୋଲି ଆଲିଆ ଭଟ୍ଟ ର।
ନା ଲୋ ମୁ ଦେଖିନି।
ଏଇଟା ରିଲିଜ୍ ହେଇଛି ଆମେ ଗୋଟେ କେବେ ମୁଭି ଦେଖି ଯିବା ହେଲା।
ଏ ଯୋଉ ନୂଆ ମୁଭିି ଆଇଛି କାଲି।
ହଁ ଏବେ ଏବେ ତ ଆସିବ ଆହୁରି କେତେ ବଢ଼ିଆ ବଢିଆ ମୁଭି ସେ ଯୋଉ ନୂଆ ହଲକୁୁ କେବେ ହେଲେ ଯିବା ବଢିଆ ଶୁ ସୁନ୍ଦର ହେଇଚି ସ ମୁଁ ତ ଯାଇନି ତୁ ଯାଇଛୁ।
ନା ମୁଁ କିଛି ଭିତରୁକୁ ହିଁ କେବେ ଯାଇନି ସେ ହ ମଲ କୁ।
ହଁଁ ମାନେ ମୁଁ ଖାଲି ଦିନେ ଏମତି। କଣ ଆଣିବା ପାଇଁ ଗୋଟେ ତେଲ ଆଣିବା ପାଇଁ ଆମେ ଯାଇଥିଲୁ। କମ ପଇସା ଟିକେ ନା ସେ ହେଲେ ତେଲ ଆଣିବା ପାଇଁ ଯାଇଥିଲୁ ଯେ ଆମେ ଯୋଉଟା ସୁ ସୁନ୍ଦର ହେଇଛି ସମସ୍ତେ ଯାଉଛନ୍ତି ତ।
ହୁଁ।
ମୁଭି କିନ୍ତୁ ମ ମାନେ ହଲ ରେ ଦେଖିବ ମାନେ ବଢିଆ ଏ
କେବେ ଗୁଟେ ଯିବା ସମସ୍ତେ ଯିବା
ଆମେ ଯାଇଥିଲୁ ତୁ ଆସିଥିଲୁ କି ଆମ ସହିତ ଦେଖି ଆ ସ୍ତ୍ରୀ ଟୁ ଫିଲିମ୍।
ନା ନା ମୁଁ ଆସିନି ତୁମେ ସବୁ ଯାଇଥିଲ।
ଉଁ ହୁଁ ଆମେ ଏକା କିଏ ଯାଇଥିଲୁ ବୋଧେ କଣ ପାଇଁ ଆଇନଥିଲୁ।
କଣ ଗୋଟେ ହେଇଥିବ। ରାତି ବେଶୀ ଲେଟ୍ ହେଉଛି ନା। ନ ନଅଟା କେତେ ହୁଁ।
ହଁ ହଁ ଆମେ ଏକା କେତେ ଜଣ କିଏ କିଏ ଯାଇଥିଲି ସବୁ ବଧେ।
ହଁ ତମେ ସାଙ୍ଗ ଯାଇଥିଲ।
ହଁ ଭଲ ଲାଗିଲା ଆ ମାନେ ଦେଖିକିନା।
ହୁଁ।
ଆହୁରି କେତେ ସାରା ଦେଖି ଯାଇଛୁ ଦି ଜଣ ଏକା।
ହଁ ବେଳେବେଳେ ଫ୍ରି ଟାଇମ୍ ହେଲେ କି ଯିବା।
ହଁ ମାନେ ତୁ ଯଦି ମୁଭି ଦେଖି ଯିବୁ ଆସିଲା ବେଳେ। କଣ କହିଲୁ ମାଇଣ୍ଡ ପୁରା ରଫ୍ରସିଂ ଲାଗୁଛି।
ଏ ଓଡିଆ ଫିଲ୍ମ କିଛି ପଡିନି କି ମାନେ ଆଗ ଆଗରୁ।
ଦେଖଲ। ଏ ବେ ନୁହଁ ମ ଆଗରୁ ଯୋଉ ଆସିଥିଲା ସେ ଯୋଉ ବୋଉ ଫୁଟୁ ଭୁତ ଦେଖିଛୁ।
ନାଇଁ।
ଇ ମା ସେଇଟା ମସ୍ତ ମୁଭି ତୁ ଦେଖିନୁ ଆମେ ଦେଖି ଯାଇଥିଲୁ। ଆଉ ମଜା ଲାଗିବ ମାନେ ଡେନଞଜର ଫିଲ୍ମ୍ ଟା ଟିଭିରେ ଦେଇନି ତାକି।
ଯେ ଆଗରୁ ଯେମତି ଫିଲ୍ମ ଯାକ ଓଡିଆ ଫିଲ୍ମ ଯାକ କେତେ ଭଢିଆ ଲାଗୁଥିଲା।
ହଁ ହଁ ଯାହା ହେଉ ବରା। ଏଁ ମା ଆଗରୁ କେତେ ଆମେ ଯେତେବେଳେୁ ନାଇନି ଟେନ୍‌ ପଢୁଥିଲୁ କେତେ ମଜା ଲାଗୁଥିଲା। ହେଲେ ସବୁ ଗୀତ ବସିକିନା
ଦେଖ ସବୁ ମାନେ ଷ୍ଟୋରି ବିଆଗରୁ ଯେମିତି ଥିଲା ଏ ଦୁଖ ଥିବ ଇମୋସୋନାଲ ଥିବ।
ଆଁ ଭୋନା ମୁଭି ଦେଖିବାର ମାନେ ମଜା ଅଲଗା ହ କି ନାାଇଁ ନିଜର ଲାଙ୍ଗୁଏଜ ବୋଲି
ମାନେ ଗୋଟେ ସବୁ ବୁଝି ହଉଚି ନା ସବୁ ବଢିଆ ଲାଗୁଛି ମତେ ତାଙ୍କର
ବଢିଆ ଲାଗୁଚି।
ହୁଁ ଆଗର ଫିଲ୍ମ ସବୁ ଦେଖିଥିବ ପୁରୁଣା କରୁଣାଇ?
ହଁ ମତେ ଦେଖିବାକୁ ଆଉ ୟୁଟ୍ୟୁବ ରେ ଯଦି ଆସିବ କଣ ଭଲ ଫିଲ୍ମ ତ ଦେଖିଥାଉଛେ
ଆଗରୁ ଆଗରୁ ଭିଲିଆନ୍‌ ଲାଗେ କେମିତି ଭିଲିଆନ୍‌।
ହୁଁ।
ସେପଟେ ଏବେ ବାହାରୁ ନି ବି ଏମତି ଆଉ ଇଚ୍ଛା ବି ଏତେ ହଉନି ଆଗରୁ ଯେମିତି ରଜ ବେଳେ କି କଣ ଫେଷ୍ଟିଭାଲ ହେଲେ ଦଶହରା ବେଳେ କେମିତି ମୁଭି ଆସୁଥିଲା।
ମୁଁ ପରା ଏବେ କେତେ ଆୁସୁନି? ଆଉ କେତେ ଦିନ ପରେ ତ ରଥଯାତ୍ରା ଅଛି?
ବର୍ଷା ଟିକେ ଛାଡ଼ିଲେ ହେଲେ କୁଆଡ଼େ ଯିବ କଣ କରିବ?
ମୁଁ ରଥ ଯାତ୍ରା ଦିନ ଏମିତି ବର୍ଷା ପକେଇବ।
ହେବ ପ୍ର ବହୁତ ବର୍ଷା ହେବ।
ହୁଁ ପ୍ରଥମେ ତ ତମେ ଯ ଜଗନ୍ନାଥ ମନ୍ଦିର ରୁ ଟିକେ ମାନ କିମ୍ବା ଗୁ ଗୁଣ୍ଡିଚା ମନ୍ଦିରକୁ ଟାଣି ଟାଣି ନେବେ। ହୁଁ।
ପ୍ରବଳ ମୁ କଇଲି ପୁରୀରେ ତ କି ଗହଳି ହେଇଥିବ ଛାଡ଼େ?
ହୁଁ ଲକ୍ଷ ଲକ୍ଷ ଲୋକ ସିବିର ହଜିଯାଉଥିନି?
ସେଇଟା ଯାଇବି ହବନି କି ଦେଖିବି ହବନି ଏଥିପାଇଁ ଯିବା କଥା ନାଇଁ। ଅଲଗା ଫ୍ରି ଟାଇମରେ ଯିବ ଆହୁରି ଭଲସେ ବୁଲିକି ଦର୍ଶନ କରିକି ଆସିବ।
ହୁଁ।
ହୁଁ ମତେ ତ ତମ ଘରେ ଅଛି ନା ନାଇଁ ସବୁ?
ହଁ ଆଛନ୍ତି ଘରେ ସବୁ।
ହୁଁ ହୁଁ
ଏଇ ପାଗକୁତ କରେଣ୍ଟ ନାହିଁ ଆମପଟେ ଆଉ।
ଏ ଆମ ଘର ପଟେ ଲୋ ରାତିରେ ଏତେ ଥର ଲାଇନ ଗଲା। କେତେ କଷ୍ଟରେ ଆମେ ଖାଇଲୁ। ଲାଇନ ଯାଉଥିଲା ଆଉଥିଲା ଯାଉଥିଲା ଆଉଥିଲା ବର୍ଷାରେ ଲାଇନ ଚାର୍ଜ ଲାଇଟ କେତେ ଟାଇମ ରହୁଚି କହ
କିଛି ନାହିଁ ମୋର ତ ମୋବାଇଲ ରେ ଚାର୍ଜ ବି ନାହିଁ
ମୋର ବି ନାଇଁ ମୋର ବି କୋଉଠି ଅଛି ମୁଁ ବି ବସେଇ ଯିବି। ରାତିରେ ମୁଁ ବି କାଲି ଗୋଟେ ଓ ବେସିରିଜ ଦେଖୁଛି ନା ନାଇଁ। ଦି ଟା ଏପିସୋଡ୍ ପଳେଇଲି ଆଉ ଆହୁରି ମାନେ ଏଇଟା କୁ ଷ୍ଟାର୍ଟ କଲେ ମାନେ ବେଶୀ ଦେଖିବା ପାଇଁ ଇଚ୍ଛା ହଉଛି ଜାଣିଛୁ ନା ନାଇଁ ହେଲେ ବି ମୁଁ କଣ୍ଟ୍ରୋଲ କରିକି ନାଇଁ ନାଇଁ ରାତିରେ ଦେଖିବିନି ଶୋଇବି ବୋଲି ଆଉ ଶୋଇଲି।
କଲି ତ ମୁଁ ମୁଁ ମୁଁ ଛକ ପଟେ ଯାଇଥିଲି।
ତୁ କୋଉଠୁ କରୁଛୁ ନେଟ ପୁରା ଜଲଦି ସରେଇକି ବଇଥାଉ ସବୁଦିନେ।
ଆମ ବହୁତ ସ୍ପିଡ୍ ଚାଲୁଛି ନା ଫାଇପ ଜି। ସଙ୍ଗେ ସଙ୍ଗେ ସରି ଯାଉଛି ମୋର।
ଯୋଉ ଆମରବି ବି ଏସ ନାଲ୍ ପୁରା ସ୍ପିଡ୍ ଚାଲୁଛି ଯେ ମୋର ଟୁ ପଏଣ୍ଟ ଫାଇପ ଜିବି ଆସୁଛି ନା ନାଇଁ, ମୋର ଜମା କେବେ ବି ସରୁନି ମାନେ କେବେ ବି ନେଟ ସରୁନି। ସେ ଫିପଟି ପର୍ସେଣ୍ଟ ବି ସରେଇ ପାରୁନି। ତୋର ବି ଯଦି ବି ଏସ ନାଲ୍ ସିଏ ବି ହେଇଥାନ୍ତା ଖଣ୍ଡେ, କେତେ ଟୁ କେତେ ଟୁ ଟ୍ୱଣ୍ଟି ଫାଇଭ ପକେଇଛି ମୁଁ ବେଶୀ ନାଇଁ ଜାଣିଛୁ।
ହୁଁ।
ଏତିକି ନେଟ୍ ଆସୁଛି ଆଉ ନେଟ୍ ବି ସ୍ପିଡ ହଉଛି ଖାଲି କଲ୍ ପ୍ରୋବ୍ଲେମ ସେଟା ନେଟ୍ ବହୁତ ସ୍ପିଡ ହଉଛି ଜିଓ ରୁ ଜମା ନେଟ୍ ପାଉନି ଆମ ଘରେ।
ସେଥିପାଇଁ ବେକାରିଆ କାହିଁକି ତିନିଶହ ଏତେ ଟଙ୍କା ଦେଇକି ପକେଇବୁ। ନେଟ୍ ଫେଟ୍ ଚାଲୁନି ହୁଁ ଖା ବିଚାରିଆ। ୱାନ୍ ଜିବ ବି ପୁଣି ସାଙ୍ଗେ ସାଙ୍ଗେ ଜିଓର ସରିଯାଉଛି।
ସେଇ ଗୋଟାକ କର।
ସେଥିପାଇଁ ମୁଁ ବି ଜାଣିଛିି ମୋର ଜିଓ ର ପୁରା ଜଲଦି ସରିଯାଉଛି ଜଣା ନାହିଁ।
ମୋର ତ ବେଶି ହଉଛି ଏବେ ସଖାଳ ଓଳି ଟିକେ ଫୋନ୍ ଦେ
ତମର ଆହୁରି ସେଟା ବେଶୀ ସ୍ପିଡ ହଉଥିବ।
ବହୁତ ତମର ପରା ବି ଏସ ନାଲ୍ ପାଇବନି ଜିଓ ପାଇଁ ଏତେ ସ୍ପିଡ ଜେ ହଁ ସାଙ୍ଗେ
ହଁ ପ୍ରବଳ ସ୍ପିଡ୍ ହଉଛି।
ମୁଁ ତ ଏବେ ମଝିରେ ଦିନ ଦଶଟା ନା ଏଗାର ଟାକୁ ପୁରା ହଣ୍ଡ୍ରେଡ ପସେଣ୍ଟ ଫଫା।
ଆହୁରି ଦିନ ଯାକ କଣ କରୁଛୁ?
ମୁଁ ରିଚାର୍ଜ ଶହେ ପକେଇଲି।
ତୁ କେତେ ଏମିତି ପକେଇବୁ କହ?
ହଁ ମୁଁ ପକେଇଲି ଯେ ଏବେ ଦେଖି ଚାହିଁ ଟିକେ ଚଲଉଛି ଆଉ।
ହଁ ଦେଖେ ମାନେ ନେଟ୍ ସରିଗଲେ ତାପରେ ଅଲଗା ହେଇଯାଉଛି ବିଜାର ବିଜାର ଲାଗୁଛି ମତେତ ମୁଁ ରହିପାରିବି ନାହିଁ। ହସ୍ଫୋଟ ମାଗିଲେ ପୁଣି କେତେ ଟାଇମ୍ କେତେ କମ ଟାଇମ୍ ଦେବେ ଏମାନେ ମାନେ।
ଆଗ କାଳରେ କେମିତି ଲକ କଥା ହଉଥିଲେ ବିନା ମୋବାଇଲ୍ ରେ। ଆମ
ଏବେ ଆମେ ରହି ପାରିବାନି।
ପରିବର୍ତ୍ତନ ମୋବାଇଲ୍ ରେ ଆମେ।
ଏ ଆମେ ବି କହୁଥିଲୁ ଆମେ ରହୁନଥିଲୁ କି ଆମେ ତ ଏବେ ଏବେ ଫୋନ କରୁଛୁ ଆମେ ଆଗରୁ ରହୁନଥିଲୁ ମୋର ତ ନଥିଲା ଫୋନ ଆଗରୁ।
ମୁଁ ତତେତ ଆରାମଛି ସେ ଜୀବନ ଆମେ କେମିତି ରହୁଥିଲୁ ଦଦି ଏତେ ଟାଇମରେ ତ।
ଏ ହଁ ପରା ମୁଁ ଆମେ ମୁଁ ଭାବୁଛେ ମୁଁ କଣ କହନି ମୁଁ ନେହା ଘରେ କା ତାଙ୍କ ଘରେ ପଡିକିନା ରହୁଥିଲୁ ଆମେ ସଏ ହବରେ ଆମେ ତାଙ୍କ ଘରେ ସିଏ ହବର ଆମେ ତାଙ୍କ ଘରେ ଆଉ ଟିଭି ଦେଖୁଥିଲୁ।
ମୁଁ ଏ ଟ କଣ କରୁଥିଲୁ ଏତେଟା ସେଇଟାମ ରେ ଟିଭି ଥିଲା ମାନୁଛି ଟିଭି ବି ଦେଖୁଥିଲୁ। ଏତିକେ ଛା ହଉଲେ କେତେ
ଓହୋ ଆଗରୁ ପୁଣି ମଜା ସେ ଟାଇମ ପଳଉଥିଲା ଏବେକା
ଏବେ ମ ପାଇଁ ଅଛି ସବୁ ଅଛି ହେଲେ ବି ଲୋକମାନେ ବି ସେ ଦେଖ ସ ତାରି ପାଇଁ କଣ ଚାରିପାର୍ଶ୍ୱ କଣ ବେଶୀ ଏବେ
କେତେ ଖାସ ସେ ଲାଇଫ କମ୍ପ୍ଲିକେଟେଡେ ହେଇଗଲା ଭଳିଆ ଲାଗୁଛି ଆଗରୁ କିଛି ନଥିଲା ଭଲ ସେ ଥିଲୁ।
ହୁଁ ଏ ଇଛାଡ଼େ ବୁଲ ମାନେ କୁଆଡେ ଯାଉଥିଲେ କିଛି କିଏ ଜାଣୁନଥିଲେ କିଛି ନାହିଁ ନା ସୋସିଆଲ ମିଡିଆ ଥିଲା କଣ ଥିଲା।
ସେ ପରା ଆମେ ବି ଆଗରୁ କେତେ ଯାଉଛୁ ିଲୁ ଜ ତୁ ନା ନ ବୁଲଲି ସାାଇ ଖୋଲରେ ଏକା। ଏପଟେ ସେପଟେ ମୁଁ ଆମେ ତିନି ଜଣ କିଏ କିଏ ମାନେ ମ ଭଲ ଲାଗୁଥିଲା ଯିବା ପାଇଁ।
ହୁଁ।
ଖାଇବା ପାଇଁ ସେ ସାଇକେଲ ରେ ହେଲେ ବି ଭଲ ଲାଗୁଥିଲା ସେତେବେଳେ।
ସେ ସମୟରେ ସାଇକେଲ ର ମଜା ଏମିତି ବି ମାନେ
ମତେ ସେଥିପାଇଁ ମୋ ସାଇକେଲ ବିକିବା ପାଇଁ ଵି ଇଛା ହଉନି ଜାଣିଛୁ ନା ନାଇଁ ମତେ ଗୋଟେ ତାର ସହିତ ସ୍ମୃତି ମେମୋରି ଅଲଗା।
ଏଇଟା ସାଇକେଲ କଣ କରିବ ଜାଣିଛ ସେଟା ସାଇକେଲ ରଖି ଦେଇଥା ଯେତେବେଳେ ମାନେ ଏ ଯୋଉ ସାଇକେଲ ରେ ଗୋଟେ ଡେକୋରେଟ କରୁଛନ୍ତି କି।
ହୁଁ ହଁ
ହୁଁ ଇଏ ପତ୍ର ଯାକ ଯାଉଛ କଣ ପାଇଁ ମିଳୁଛି ସେ ପତ୍ର ନହେଲେ ଏମିତି ନାଇଁ ସେ ପୁରା ଏମିତି ଲଗେଇବ ସେଇଟା ଗୋଟେ ଡେକୋରେଟ ଟାଇପର ସେଟ ଯୋଉ କୁଣ୍ଡ ଫୁଣ୍ଡ ଲଗେଇବ ସେ ସାଇକେଲ ପାଖରେ ଫୁଲ ଲଗେଇବୁ।
ୟୁଟୁବ ରୁ ଦେଖ ଥିଲି ସେ କେମିତି କରୁଥିଲା ସାଇକଲ ର ମେମୋରୀସ ଗୋଟେ ହ ସେ ମଜା ମୁଁ ତ ନୂଆ ରେ ଯେବେ କିଣିଥିଲି ଏଇଟ୍ କ୍ଲାସ ରେ ମୁଁ ମୋ ସାଇକେଲରେ ଜରି ବିି ଛଡଉନଥିଲି।
ତ ମନେ ଅଛି ତମ ସାଇକେଲ ମୋ ସାଇକେଲ ଦେଖିଆକୁ ସେମ।
ହଁ।
ଦେଖିନ ନା ମନ
ହଁ ଲେଡି ଭାଡରା ତୋର ବି ଲେଡି ଭାଡି କି ଏ ମା ସେତେବେଳେ ସାଇକେଲର ମଜା ଅଲଗା ଭଗବାନ।
ଶୁଣ ଶୁଣ ତମର ପିଙ୍କ କଲର ସାଇକଲ ନା? ହଁ ମୋର ବି ପିଙ୍କ୍ କଲର ତମର ମୋର ସେମ ମତେ ତମ ସାଙ୍ଗଟା ଜଣେ ଆମ ସାହିର ସିଏ ମତେ କହୁଥିଲା ମୋ ସାଙ୍ଗର ଗୋଟେ ତୋ ଭଳିଆ ସାଇକେଲେ ଅଛିି ତୋର ଦେଖିବାକୁ ଆଉ ତମର ପିଙ୍କ କଲର ଚୁଡି ଥିଲା ଫାଷ୍ଟରେ ନା। ନା-ନା ବ୍ଲାକ୍ କଲର ବ୍ଲାକ୍ ଏଟା ନା ହଁ ମୋର ବି ବ୍ଲାକ୍ ର, ମତେ କହିଲା ମୋ ସାଙ୍ଗର ଗୋଟେ ଅଛି ତୋ ଭଳିଆ ତା ସାଇକେଲ ଜାଣିଛୁ ଦେଖିବାକୁ ତ ତୋ ସାଇକେଲ ଦେଖିଲେ ମୋ ସାଙ୍ଗର ସାଇକେଲ ମନେ ପଡ଼ୁଛି ଏମିତି କହିବ, ତମ ସେ ଗୋଟେ ସ୍କୁଲରେ ପଢ଼ୁଥିଲ ନା ସେ-ସେ ସାଙ୍ଗ ତମ ହଁ,
ତାର ଅଲଗା ତାର କୋଉ କଲର କ ତ ସ୍କାଏ କଲର ନା ଏମ୍, ସେ କିଛି ତାର ଗୋଟେ ଲଭେଣ୍ଡର ଏମିତି କିଛି କଲର ତାର ଥିଲା,
ହଁ ଲାଭ୍ ଲାଭେଣ୍ଡ କ,
ଆମର ଅ ତାର ହଉଛି ମେରୁନ୍ କଲର୍, ମୋର ହଉଛି ପିଙ୍କ୍ ଇଆର ଅଲଗା ତାର ଅଲଗା ମଜା ଲାଗୁଥିଲା ସାଇକଲ,
ମୁଁ ସାଇକଲ ତ ଏତେ ସୁନ୍ଦର ଲାଗୁଥିଲା ମୁଁ ତ, ସବୁବେଳେ ପୋଛା ପୋଛି କରି ରଖିବାର କେତେ ମଜା ପ ନୁଆର
ହେ-ହେ ହଁ କିନ୍ତୁ ସାଇକେଲ ସଜେଇକି ମୋର ଏତେ ପଇସା ସରିଛି ବି କଣ କହିବି ତୋତେ କେତ୍
ହଁ ନା-ନା ମୋର ଜମା ଖରାପ୍ ହେବର କିଛି ନାହିଁ, ହୁଁ ତାପରେ ଏତେ ଖରାପ୍ ଚାଲ୍
ପଞ୍ଚର୍ ହେଲେ ଚାଲି-ଚାଲି ଆସ ଏ ଆଉ ରାଗ ଲାଗ ଯୋଉ,
ହଁ ଘରେ କଣ ହେଇଛି ଦୁର୍ କରିଛ, ଆମର ଗଲସା ସ୍କୁଲ ଆମ ଘର ବହୁତ୍ ଦୂର ନା ମୋ ସାଙ୍ଗ ଗୋଟ୍ ତେ ଆମେ ମିଶିକି ଯିବାର ହଁ ତ ତାର ଏମିତି ଆଉ କଣ କମ୍, ଇଏ ହେଇଗଲା କମ୍ ପଳେଇଥିଲା ଏ ମା ଆମ ସ୍କୁଲରୁ ଡ଼ାଇରେଟ୍, ଘରୁ ଚାଲି-ଚାଲି ଆଇଲି ଏମିତି ଗୋଡ଼ ପେନ୍,
ମୁଁ କିନ୍ତୁ ଜାଣିଛୁ ସ୍କୁଲକୁ ସା ସାଇକଲ ନଉ-ନଉ, ଥିଲୁ ଆମର ସାରୁ କେତେ ଜଣ ଯାଉଥିଲେ ମାନେ ବହୁତ୍ ଜଣ ଆମେ ପୁରା ଗେଙ୍ଗ ହେଇକି ଚାଲି-ଚାଲି ଯାଉ, ଥିଲୁ ନଟା ଅଧରୁ ବାହାରଥିଲୁ, ଆଉ କେତେ ଟାଇମ୍ ମାନେ ହଲି ଝୁଲି ହଲି ଝୁଲି ଯାଉଥିଲୁ,
ସେଟା ଗୋଟେ ମଜା ଅଲଗା,
ହରା ମଜା ଅଲଗା ବର୍ଷା ହେଲେ ଛତା ଧରିକି ନା,
ବର୍ଷା ହେଲେ ତ ଆମେ ସାଇକେଲ ହେଲେ ଉଦା ହେଇ ଉଦା ହେଇ ଚଲେଇ-ଚଲେଇ କେମିତି ମଜା ଲାଗୁଛି, ହୁଏ ମା ଆଉ ଏବେ ଗାଡ଼ି ଥାଇକି,
ହେଇ ଯାଉଥିଲି ମାନେ, ଓ ମୋ ପାଖରେ ଦିଟା ଅପ୍ସନ୍ ଥିବ ବର୍ଷା ହଉଛି ଛାଡ଼ିଲେ ଯିବି ନା ଓଦା ହେଇକି ପଳେଇିବି ମୁଁ ଓଦା ହେଇକି ପଳଉଥିଲି,
ଆହୁରି ଏବେ ଗାଡ଼ି ଆମର କିଛି ଏତେ ମଜା ଲାଗ୍
ଜମା ନାଇଲୋ ଆଗରୁ ସେ ସାଇ କଲର ଯୋଉ ମଜା ଗାଡ଼ି ଗୁଡ଼ା ମାନେ, ଓଲଡ୍ ଇଯ୍ ଗୋଲଡ୍ ର ଥିଏ ସେଟା,
ଏବେ ଗାଡ଼ି ହେଲେ କଣ ଖାଲିି ପି କିନା ଯିବ ପି କିନା ପଳେଇ ଆସିବ ସାଙ୍ଗେ ଦି ମିନିଟରେ ଆଗରୁ ସାଇକେଲ, ପେଡେଲ ମାରି-ମାରି ଗପି-ଗପି ଦି ଜଣ ହେଇବ, ସେପଟେ ଜଣେ ସେପଟେ ଜଣେ କଥା ହେଇ-ହେଇ-ହେଇ-ହେଇ- ହେଇ ଆମ କଲେଜ ଯେତେବେଳେ,
ଆକ୍ସିଡେଣ୍ଟ ଏଇ ଝିଅ ମାନଙ୍କ ପାଇଁ ହଉଛି ଏମାନେ ରାସ୍ତା କଭର କରିକି ଯାଉଛନ୍ତି ଛାଡୁନାହାନ୍ତି, ଆଉ ଜାଣିଛୁ ଯାହାକୁ ଦେଖିବେ ତିନି ଜଣ ଯାଉଥିଲେ ସେମାନଙ୍କୁ ଟୁସନ ଗଲେ ବାଡେଇବେ, ଦି ଜଣରୁ ଅଧିକାଯିବନୀ କହୁଥିଲେ,
ହେଲା ନାହିଁକି? ହଁ-ହଁ ଆମ୍ ଆମେ ଯେମିତି ସେମିତି ତିନି ଜଣଙ୍କୁ ରାସ୍ତାରେ ଲୋକମାନେଙ୍କୁ ଯିବେ ଏଁ ତମେ ନ, ଦି ଜଣ ଯାଇପାରୁନ ଜଣେ ଯାଇପାରୁନା ଆମେ ଆଉଁ ଅଭ୍ୟାସ ହେଇଥାଏ ଦିଜଣ ନଗଲେ ଭଲ ଲାଗେ,
ଆମେ ଦି ଜଣ ଏତେ ସ୍ପିଡରେ ଚଲାଉଥିଲୁ ସାଇକେଲ ମାନେ,